ହାଲୋ -ହାଲୋ।
ହାଲୋ।
ହଁ କଣ କରୁଚ? ହ୍ୟାଲୋ ଆଉ ଟିକେନାକୁ ଦି ମିନିଟ ଦି ମିନିଟ ଭିତରେ କାଟିଦବୁ ମୁଁ ଏଇ ଭାତ ଟା ଦେଖୁଥିଲି। - ଭାତ ବସିଛି ତ ଭାତ ହେଇ ଆସିଲାଣି। ତାକୁ ଗାଳିିବା ପାଇଁ ବ୍ୟବସ୍ଥା କରୁଛି ଆଉ। ବର୍ଷା ଫିରି ଫିରି ଫିରି ହଁ ବର୍ଷା ହଉଛି ଫିରି ଫିରି ହଉଛି ବର୍ଷା ଫିରି ଫିରି ହେଉଛି ଆମ ଘର ପାଖରେ ଗୋଟେ ଏ ମାନେ ନାଳ ଟାଇପି ର ଜୋରେ ଯାଉଛି ସେଟାକୁ ଗାଢ ହେଇଯାଇଛି ଆଉ ସେ ତଳକୁ ପାଣି ଯାଇଛି ହେରି କେ। ସେ କଣ ହେଇଛି ସେ ଯୋଉ ଟିଣା ଫିଣ ସବୁ ଯୋଉ ଫୁଲ ଥିଲା ସେ ସବ ଭସ
ଟିକେ ସ୍ଲୋ କରନ୍ତୁ। -
ହ୍ୟାଲୋ ବୋଉ ଟିଭି ଟିକେ ବୋଉ ଟିଭି ଟିକେ ସ୍ଲୋ କରିଦେବୁ ଟିଭିି ଟା ଟିକେ ସ୍ଲୋ କରିଦବୁ ଆଣେ ହୁଁ ସ୍ଲୋଲଟା କରିଦଉଛି। ଯିୟୁ ପ୍ରବଳ ବର୍ଷା ହେଇଛି ତ ସବୁଆଡେ ସବୁ କେମିତି ଦଉଚନ୍ତି ସେଇ କଥା। ହୁଁ। ବୋହୁ ଭାତ ଗାଳିଦବୁ ହାଲୋ। ହାଲୋ ହଁ। ଆଉ ଏ କଣ ହେଇଛି କି ଆମର ଆଜି ଯୋଉ ବେଷେଇ ହେଇଚି ଭାତ ହେଇଛି। ହଁ ଆମର ଭାତ ହେଇଛି ମାଛ ଟିକେ କରିଚି। ଡାଲି ଟିକେ କରିଛି। ଆଉ କଲରା ଆଳୁ ସିଜେଇଚି ତାକୁ ଟିକେ ଭର୍ତା କରିବି। ଆଉ ପୋଇ ଟିକେ ଆଣିଚି ତା ଉପରେ ପକେଇଚି। ଏପରିକା ଚାଲିଚି ଆଉ କଣ କରିବା। ରୋଷେଇ ପତ୍ର ଚାଲିଚି ଆଉ କଣ ଆମର ସବୁ ବାଲି ଥିଲା ବାଲି ଟା ଭସେଇ ନେଇଯାଇଛି ଯେ ସେଇଟା ପାଇଁ ଆମେ ସବୁ ବ୍ୟସ୍ତ ଅଛୁ। ଆଉ ତାକୁ ବାଲି ଟିକେ ଦେବୁ।
ପଳେଇବ ଭାସିଯିବ।
ହଁ ଆମ ସାଙ୍ଗ ଘର ଏମିତି ବାଲିିଟା କାଲି ବିଲ ଆଡକୁ ପଳେଇଛି ଯେ ସେ କଣ କରିଚି। ଉଁ ବିଲ ଆଡକୁ ପଳେଇଚି ସେ ସବୁ ତାକୁ କୋଡିରେ ତାଡୁଛନ୍ତି। ତାଡିକି ପଥର ଦେଇକି ସମାନ କରୁଛନ୍ତି ଆଉ କଣ କରିବା! ଏମିତି ଅସୁବିଧା ହେଇଛି ଆଉ ବର୍ଷା ଦିନ ତ ଏମ୍‌ତି ହବ ଆଉ କଣ ଆଉ କରିବା ଆଉ ଆଉ ତମ ସାଙ୍ଗ ଘର କଥା କଣ ଯ ହେଲା।
ଆମ ସାଙ୍ଗ ଘର କିଛି ନାଇଁ ଆପଣ ଟିକେ ନା ଟିଭି ଭଲ୍ୟୁମ୍ ଟା ଟିକେ ସ୍ଲୋ କରିଦିଅନ୍ତୁ।
କରି ଦେଇଚି। ଭଲ୍ୟୁମ ପୁରା ସ୍ଲୋ ଅଛି ଆଉ ଆମ ସେଇ ଯୋଉ ହଁ ତମ ସାଙ୍ଗର କଣ ପଢିଲା ପାଠ ପଢା କେମ୍‌ତି କଣ ପଢିଲା କଣ ହେଲା।
ହଁ ହ ସାଙ୍ଗ ଗୋଟେ ଫ୍ଲସ୍ ଥ୍ରୀ କରୁଚି। କରିବ ଆଉ ସବୁ ବିଟେକ ବିଡି ଫିଢି ଏମ୍‌ତି ସବୁରେ ଯାଇଚନ୍ତି ଆଉ ପ୍ରାୟତଃ ବିଟ୍ ଟେ କରିବେ ସମସ୍ତେ।
ଆଉ ତମ ସାଙ୍ଗ ସାକ୍ଷୀ ଶ୍ୟାମଳ ଯୋଉ ଝିଅ ଟା ତା ସିଏ କଣ କର୍ ଚି।
ଆପଣ ନା ନିଅନ୍ତୁନି କୌଣସି ନା ଫା ଠିକଣା କ ନିଅନ୍ତୁନି।
ଅହ ଅ ହ। ଅ ହଉ ହ ସେଇ ତାଙ୍କରି କଥା ବୁଝୁଥିଲି ଆଉ କଣ କରିବା। ଏଠି ସବୁ କୂଅ ଫୁଅ ଗୁଡା ସବୁ ଶୁଖିଗଲା ସବୁ ତକ ଶୁଖି ଯାଇଚି। ଆଉ ଆଜି ରାତିରେ କଣ ଆଇଟମ୍‌ କରିବେ ଟିକେ କହୁନାହାନ୍ତି।
ରାତିରେ କଣ କରିବେ ବଇ ଏଇ ଅଳ୍ପ କିଛି କରିଦେଇଥିବେ। ଖାଇବା ପାଇଁ ଆଉ ଏଇନା କଣ ରାତି ତିଆରି କରି ଦେଖୁଛନ୍ତି ତ ଯୋଉ ଭଳିଆ ମେଘ ହଉଛି କୁହନ୍ତୁନି।
ନାଇଁ ମଟର ଫଟର ବତରା ବୁତୁରି କରିବେ କି?
ହଁ ସେମିତି କରିଚନ୍ତି ନା ପକୁଡି ପକୁଡି ରାତିରେ କରିକି ଖାଉନାହାନ୍ତି ଟେଷ୍ଟ ଲାଗିବ।
ପକୁଡି ଫକୁଡି ଦେଖିବା କଣ ହଉଛି। ତା ହେଲେ ଟିକେ ଗୁଗୁନି ଫୁଗୁନି କରିଦେଲେ ହଁ ତା ଆଉ ଆଉ ସେଇଆ ହେଇଛି ଦେଖିବା କଣ କରିବା ଆଉ ଚାରିଆଢ ପାଣି ପିଣ୍ଡା ଫିଣ୍ଡା ପାଣି ଚା ପିନ୍ଧା ପିଣ୍ଡା ସବୁଆଡେ ପାଣି ଆମ କୁକୁରଟେ ଆମର ଗୋଟେ କୁକୁର ଅଛି କଳା କୁକୁର ସେ କଳା କୁକୁରଟା ବି ଖାଇବା ପିଇବା ଦେଲା ବେଳକୁ ଅଡୁଆ ବର୍ଷା ଜୋର ହଉଛି ଦେଇ ହଉନି। ଭାରି ଅସୁବିଧା ହେଇଯାଇଚି। ଆଉ କଣ କରିବା ମୋର ଗୋଟେ ଝିଅର ଗୋଟେ ଡ୍ରେସ୍ ଟେ ଏବେ ବନଉଥିଲି। ସେ ଡ୍ରେଷ ଟା ଆଁ ସମ୍ବଲପୁରୀ କପଡା ତାକୁ କଣ କରୁଥିଲି ତାକୁ ଟେ ସିଲେଇ କରୁଥିଲି ମେସିନ ରେ ଏଇନା ସବୁ କାମ ସରିଲା ତା ସାଇଡ ସିଲେଇ କଲି ତାର ଇଏ ଗୋଟେ କୁଞ୍ଚି ହାତ ନୂଆ ଡିଜାଇନ ରେ ବନେଇଲି ତାକୁ କରୁ ବସିକି ଆଉ ହ ଆଉ ଏମିତି ଚାଲିଛି ଆମେ ଟିକେ ଭୁବନ ଭୁବ ମାନେ ଯାଇଥାନ୍ତୁ ଟିକେ ବାହାରକୁ ଟିକେ ଯାଇଥାନ୍ତୁ। ଆମ ମାର୍କେଟ ଆଡକୁ ଟିକେ ଯାଇଥାନ୍ତୁ ଆଉ ଯାଇପାରିଲୁ ନାହିଁ ମାର୍କେଟ ଟିକେ ବର୍ଷା ବହୁତ ଜୋର ହଉଛି ସେଥିପାଇଁ ମାର୍କେଟ ଟିକେ ବି ଯାଇ ହେଲା ନାହିଁ ଟିକେ ଯାଇ ଡ୍ରେସ, ସଉଦାପତ୍ର, ଲୁଗାପଟା କଣ କେମିତି କିଣାକିଣିକା ଆମ ଘର ପାଖରେ ଜଣଙ୍କର ବାହାଘର। ସେ ବାହାଘରରେ ତାଙ୍କର କଣ ଜିନିଷ ସବୁ ନେବେ ସେ କହୁଥିଲେ। ଆଜି ଛୁଟିବାର ଥିଲା କଲେଜ ଛୁଟି ଅଛି ସ୍କୁଲ ଛୁଟି ଅଛି। ଛୁଟିରେ ସବୁ କଣ ନିଆ ନେଇ ଯାଇଥାନ୍ତି କିଛି ନେଇ ହେଇ ପାରିଲାନି। ଯାଇ ବିି ପାରିଲେନି ଲାଇନ ଆମର ବି କ କଟି ଯାଇଛି ଲାଇନୀ ରାତିକରୁ କଟିଛି ଘର ଗୋଡିି ମେଘ ହେଲା। ଲାଇନ କଟିଗଲା ଆଉ ସେଥିପାଇଁ କିଛି ହେଇପାରୁନି। ଆଉ ଚାର୍ଜ ଫାର୍ଜ ସବୁ ଜିନିଷ। ବସିଛି ଇନଭଟରରେ ଆଉ ଏମିତି କଥା ଆଉ-
ହ
ମୁୁ ଚାଲିଛି ବୋଉ ଭାତ ଖାଇବି
ଆପଣ ଟିକେ ଏବେ କଥା ପ୍ରୋସେସିଙ୍ଗ୍ ରେ କୁହନ୍ତୁ।
ହଁ ଆଉ ଏମିତି ଆଉ କଣ କହୁନାହାନ୍ତି ଆପଣଙ୍କ କଥା କୁହନ୍ତୁ।
ଦେଖୁଚନ୍ତି ତ ଏମିତି ମେଘ ହଉଚି ଘରୁ ବାହାରି ହଉନି ଏମିତି ଗାଧୋଇବାକୁ ବି ଇଚ୍ଛା ହଉନି ଏତେ ମେଘ ହଉଚି।
ନା ଗାଧେଇ ପଡିବେ ନା ଦେହ ସୁସ୍ଥ ରହିବା ପାଇଁ ଗାଧେଇବା ଟା ନିହାତି ଦରକାରେ। ଗାଧେଇ ପଡିଲେ ଫ୍ରି ଲାଗିବ ବଡି ଫ୍ରି ଲାଗିବ। ଦେହ ବି ସୁସ୍ଥ ଲାଗିବ ତାପରେ ଖାଇବା ପାଇଁ ଭୋକ ଲାଗିବ। ଭୋକ ବି ଇଚ୍ଛା ହବ ଖାଇବା ପାଇଁ।
ଭଲ ଲାଗେ ମତେ ଖାଲି ଟାରେ ଖାଲି ମାନେ ଗରମ୍ ଲାଗୁଚି ଆଉ ଗାଧେଇବା ପାଇଁ ଗଲେ ଶୀତ ଲାଗୁଚି।
ନାଇଁ ଗାଧେଇ ପଡିଲେ ହିଁ ଠିକ୍ ଲାଗିବ ଫ୍ରି ଲାଗିବ ଗାଧେଇ ପଡିବ ତାପରେ ସାଙ୍ଗେ ସାଙ୍ଗେ ହଉଚି ଆସିବ ଭାରି ଫ୍ରି ଲାଗିବ ଆଉ ଗରମ୍ ଫରମ୍ କିଛି ଲାଗିବନି ଖାଇବାକୁ ଇଚ୍ଛା ହବ ଖାଇକି ପଛେ ଶୋଇ ପଡିବ ଟିକେ ଫ୍ରି ଲାଗିବ ଏଇ ସବୁ ଜିନିଷ ଆଉ ବାଡି ବଗିଚାରେ କଣ ଲଗା ଲୁଗି କରିଚନ୍ତି କି?
ଆଜ୍ଞା।
ବାଡ଼ି ବଗିଚାରେ
ନା କିଛି ଲଗା ଲୁଗି ସେମିତି କିଛି କରିନୁ। ଆଉ ଏଠିତ ବେଶୀ ପାଣି ଯାଉଚି ଆମ ବାଡିରେ ନା କିଛି ଲଗେଇଲେ ସେଟା ସବୁ ନଷ୍ଟ ହେଇଯିବ।
ହୁଁ। ଆମର ତ ଘାସ ଚରି ଯାଇଚି ଖାଲି ଘାସ ଗାଈ ଗୋରୁ ଷଣ୍ଢ ସବୁ ଆସୁଚନ୍ତି ଖାଇ ଖୁଆ ଦଉଚନ୍ତି ଆମର ଗୋଟେ ଟଗର ଗଛ ଅଛି ଆମ ବାରି ପଛପଟେ। ବହେ ଟଗର ଫୁଲ ଫୁଟୁଚି ସେଇଠି ସବୁ ସଫାସୁତୁରା ଟିକେ କରାହେଇଚି ଆଉ ଆମ ଘର ପାଖେରେ ଗୋଟେ ବ-ଘରୁ ଉପରେ ଗୋଟେ ସୋଲାର୍ ଲଗା ହେଇଚି ସେ ସୋଲାର୍ ରୁ କରେଣ୍ଟ୍ ଆସୁଚି। କିନ୍ତୁ ହଉଚି ଆମର ହଉଚି ଲାଇନ୍ ଗଲେ ସେ କରେଣ୍ଟ୍ ଟା ଆଉ ଇସୁ ହଉନି। ଲାଇନ୍ କନେକ୍ସନରେ ହିଁ ସେ କାମ କରିବ ନହେଲେ ଏ କାମ ହିଁ କରିବନି କଣ କରିବା। ଆମେ ସେତେବେଳେ ଫାଷ୍ଟେ ଫାଷ୍ଟେ କିଛି ଜାଣିପାରିଲୁନୁ ସୋଲାର୍ ବିଷୟରେ ସୋଲାର୍ ତାପରେ ଲଗେଇ ସାରିଲା ପରେ ଏମିତି କିସ୍ତି ଦଉଚୁ ଇଏ କରୁଚୁ ପଇସା ପେମେଣ୍ଟ୍ ରହୁଚି ଏମିତି ଚାଲିଚି ଦୁର୍ଘଟଣା ଆମ ଘର ପାଖରେ ବି ଟ୍ରେନ୍ ଅଛି ଟ୍ରେନ୍ ଯାଉଚି। ଆମ ଗାଁ ହେଲେ କଣ ହେଲା ଗାଁ ପାଖେରେ ଟ୍ରେନ୍ ଯାଉଚି ଟ୍ରେନ୍ ପାଖେରେ ହେଇଚି ଆମର କନେକ୍ସନ୍ ବି ଅଛି ପୁରୀ ଏବେ ରଥଯାତ୍ରା ଆସୁଚି ରଥଯାତ୍ରାରେ ଯିବେ ପୁରୀ ପାଇଁ ଆମର ଷ୍ଟେସନ୍ ଏଇ ପାଖେରେ ହେଇଚି। ଫ୍ରି ଅଫ୍ କଷ୍ଟ୍ ରେ ପୁରୀ ଯାଇକି ଆମର ହଉଚି ଉଁ- ଗୁଣ୍ଡିଚା ଯାତ୍ରା ଗୁଣ୍ଡିଚା ପରେ ବାହୁଡା ହଉଚି ତା ଆଠ ଦିନି ପରେ ହୁଁ ଷୋଳ ତାରିଖ୍ ଚବିଶ୍ ତାରିଖିରେ ଆମର ହଉଚି ବାହୁଡା ଯାତ୍ ତ୍ରା ଆସୁଚି ଆମର ବଡ ଠାକୁର ଆମ ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କର ପୂଜା ସବୁଠାରୁ ବଡପର୍ବ ଆମର ସବୁଠାରୁ ବଡ ଠାକୁ ର ସିଏ ତାଙ୍କ ପୂଜା ବହୁତୁ ଯାକ ଯମକରେ ଲକ୍ଷ ଲକ୍ଷ ଲୋକ ଆସି ତାକୁ ସମାଗମ ହୁଅନ୍ତି। ଆଉ ଆମର ଏଟା ଗୋଟେ ସୁବିଧା ହେଇଚି ଯଦି ଯାଇପାରୁ କି ନଯାଇପାରୁ କିଛି କହିହଉନି କିନ୍ତୁ ଭାରି ଇଛା ଅଛି। ଆଉ ବର୍ଷାରେତ ଅସୁବିଧା ଯୋଗୁଁ ଆମେ ଯାଇପାରୁନାହୁଁ ଏମିତି ହେଇଚି ଘଟଣାଟା କଣ ଆଉ କରିବା
ମୁଁ ଏବେ ଟିକେ ଛାତ ଛାତ ଉପରକୁ ଆସିକି ଦେଖୁଚି । ଏତେ ଜୋରରେ ମେଘ ମାନେ ଆସିଲାଣିଯେ କହନ୍ତୁନି।
ହୁଁ ପୁଣି ଥରେବି ଆମ ଆଡେବି ମେଘ ଉଠେଲାଣି କଙ୍କି ସବୁ ବୁଲିଲେଣି ଝରି ପୋକସବୁ
ଏତେ ଏତେ ମାନେ ମେଘଟା ମାନେ ଯେତିକି ହବା ଉଚିତ ସେତିକି ନହେଇକି ଅ ଅଯଧା ଆଉ ଅତ୍ୟଧିକ ମେଘ ହଉଚି
ଆଉ ଚାରିପଟବି ଘୋଟିଗଲାଣି କଳା ଖାଲି ମେଘ ପୁରା ଚାରି ପଟ ଘୋଟି ଯାଇଚି ଆଉ କଣ କରିବା କାଲିଠୁ କଲେଜ ଫଲେଜ ଖୋଲିବ ସ୍କୁଲ ଖୋଲିବ ସେ ଗଲା ବୋଳକୁ ଭାରି ଅସୁବିଧା ଗାଡି ମଟର ଯାଉଛି ଛିଟିକାଟା ମାରୁଚି
କିଛି କରିହବନି।
କଣ କରିବା ଲଘୁଚାପ ସୃଷ୍ଟି ହେଇଚି ସେଥିପାଇଁ ଆମେ ବାଧ୍ୟ ହେଇକି କାମ କରିବାକୁ ପଡିବ କି ହେଇକି ଆମର ଅସୁବିଧା
ଏଇଆ ହଉଚି ଘଟଣାଟା ପୁଣି କରିବା କହୁନାହାନ୍ତି?
ଆଉ ଆଗକୁ କମ୍ପୁଟର କେମିତି କଣ ଆପଣଙ୍କର ଚାଲିଥିଲା?
କୁହନ୍ତୁନି କୁହନ୍ତୁିନି ମେଘରେ ନାକେ ଦମ ହେଇ ଗଲୁଣି ଆମେ
ଆମର ଏଇଠି ଗୋଟେ ବେଙ୍ଗଟେ ସବୁଦିନ ପଳେଇ ଆସୁଛି ମାଟି ତଳେ କେତେ ଥର ମୁଁ ତାକୁ ପଲେମି ତୁ ଆସିବୁନା ଆସିବୁନୁ ସେ ହଉହଁ କି ନା ଆସିବ ମାନେ ଆସିବ ଆସୁଛି ଗଛ ତଳେ ଲୁଚିକି ରହୁଚି ତା ଇଏରେ ସାପ ଆସିବ ଇଏ ଆସିବ ଭାରି ଟିକେ ଅସୁବିଧା ଲାଗିଲା ଏୟା କଥା
ଆଉ କେତେବେଳେ ଖାଇବେ ପିଇବେ?
ଖାଇଲ କି କେତେବେଳେ ମତେ ଗାଧେଇବାକୁ ଡରଲାଗୁଚି ଗାଧେଇଲେ ସିନା ମଣିଷ ଟା ଖାଇବ
ହୁଁ ଯାହାରି ଗାଧେଇ ଗାଧେଇ ପଡିବ ବାରଟା ହେଇଗଲାଣି ବାପା ଗାଧୁପାଧୁଆ ଆମର ସବୁ ବାପା ଗାଧୁଆ ପାଧୁଆ କଲେଣି ଆମେ ଏଇନା ଖିଆପିଆ କରିବୁ ହଁ ଏଇୟା ହଉଚି ଘଟଣା ଆଉ କଣ କରିବି
ନ ଗାଧେଇଲେ ଅବାଗିଆ ଲାଗିବ କିନ୍ତୁ ଇଏ ଗରମକୁ ଗାଧୋଇବାକୁ ହିଁ ଇଛା ହଉନି।
ହୁଁ।
ଆମେ ଖାଇବୁ।
ଆଉ କେତେ ବେଳେ ହେଇଗଲାଣି।
ହେଲାଣି ଆସିକି ବହୁତ ଟାଇମ ମାନେ ବାରଟା ବାଜିଲାଣି ଆସିକି। କିନ୍ତୁ ମତେ ତ ଗାଧୋଇଛାନି ଏନ ତ ଲକ୍ଷ୍ମୀ ବସ ପଳେଇଆସିବ ଏପଟେ।
ଲକ୍ଷ୍ମୀ ବସ୍ ଟାଇମିଂ ହେଇଗଲାଣି ପା ଆଉ ଆମର ଦଶ ମିନିଟ୍ ପରେ ହେଇ ଯାଇଥିବକି କଣ ଆଉ ଦଶ ମିନିଟ୍ ପରେ ହେଇଗଲାଣି ନା କଣ। ଜଣାପଡୁଛି।